ଭଗୀ ଶୁଭ ସକାଳ। ଶୁଭ ସକାଳ।
ଶୁଭ ସଖାଳ। ଶୁଭ ସଖାଳ। ଆଉ କଣ କରୁଚନ୍ତି?
ଏବେ ମୁ ଶୟନ କକ୍ଷ ଅଛି।
ଆପଣ ଟିକେ ବାହାରକୁ ଆସିି କଥା ହୁଅନ୍ତୁ ଟିକେ ଆପଣଙ୍କର ଫର ଫଡ ଶୁଭୁଛି।
ଆଁରେ, ଏଇ ପଙ୍ଖାଟି ଚାଲିଛି ତ ମୁଣ୍ଡ ଉପରେ।
ନାଁ ଆପଣ ବନ୍ଦ କରିଦିଅନ୍ତୁ ନହେଲେ କଥା ଟା ଟିକେ ଶୁଭିବନି। ଠିକ୍ ସେ ଆପଣ ଏଥିପ୍ରତି ବି ଧ୍ୟାନ ଦେବା ଦରକାର, କଲ୍ ଟି କରିଚନ୍ତି ଯେହେତୁ।
ନା ନା, ମୁଁ ବାହାରକୁ ପଳେଇ ଆସି ସାଇଲିଣି। ସେ ପଙ୍ଖା ତା ଭିତେରେ ନାହିଁ ମୁଁ ଆଉ।
ଆଜ୍ଞା ଆଜ୍ଞା। ଭଲ କରିଚନ୍ତି। ଆଉ ଆଜ୍ଞା ଆଜ୍ଞା ଏବେ ପୁରା ଠିକ ଠାକ୍ ଶୁବିଲା।
ହଁ ହଁ ମୁଁ ସେ ପଙ୍ଖାରୁ ବାହାରିଆ ଭିତରେ ଆପଣ ବ୍ୟସ୍ତ ହେଇଗଲେ କଥା ହବା ପାଇଁ ଆଉ।
ସକାଳୁ ମୁଁ ଉଷୁମ ପାଣି ପିଇଥିଲି ଆଉ। ଡେଲି ରୁଟିନ ମୋର ଉଷୁମ ପାଣି ରେ ଟିକେ ଲେମ୍ବୁ ଚୁପୁଡ଼ିକି ପିଏ। ପିଇଲେ ଟିକେ ଉଷୁମ ପାଣିରେ ଟିକେ ଲେମ୍ବୁ ଚୁପୁଡି କି ମୁଁ ଡେଲି ପିଏ।
ହଁ ଆପଣ ଏବେ ଟିକେ ଅଛନ୍ତି ନିଜ ସ୍ୱାସ୍ଥ୍ୟକୁ ନେଇ ଯତ୍ନବାନରେ ଅଛନ୍ତି।
ସ୍ୱାସ୍ଥ୍ୟ ଆଗେ ସ୍ଵାସ୍ଥ୍ୟ ହିଁ ସମ୍ପଦ ଆଗେ ସ୍ୱା ତ ଦେଖିବିନି ଆଉ କଣ କରିବି ସକାଳୁ ଉଠିକିଛି କାମ କଲେ କିଛି ଲାଭ ନାହିଁ। ଆଗେ ନିଜ ଦେହଟାକୁ ଦେଖିବ ତାପରେ କିଛି ଅନ୍ୟାନ୍ୟ ଯାବତୀଅ କାମ ଯେତିକ ଘରରେ ରହିଲା ମୁଁ ସେ ଆରମ୍ଭ କରେ।
ଓହୋ ଆଉ ସକାଳେ ଟିକେ ଭଜନ କୀର୍ତ୍ତନ ଆକୁ ସବୁ କରିଆ କଥା ନହେଲେ ଶୁଣିଆ କଥା।
ଭଜନ କୀର୍ତ୍ତନ ରାତି ପା ଚାରିଟା ପାଞ୍ଚଟା ରୁ ସରିଲାଣି ନା ଆଉ କଣ ଅଛି।
ହଁ ତା ଆପଣ ଗୁ ଗୃହିଣୀ ନା ମୋର ମୁଁ ଟିକେ ମନରୁ ମୋର ପଳଉଛି ଆପଣ ଗୃହିଣୀ ବୋଲି।
କଣ ମନେ ପଇଲା ଏତେ ଦିନ ପରେ ଫୋନ୍ କଲେ। କଣ କିଛି
ନାଇଁ ମନ ପଡିଆର କାରଣ ଏହିକି ଯେ ସକାଳୁ ଶୋଇଥିଲି ଆପଣଙ୍କ ଗୋଟିଏ ସୁନ୍ଦର ସ୍ୱପ୍ନ ଟିଏ ଦେଖିଲି।
ଆଜ୍ଞା ଆଜ୍ଞା କଣ ଦେଖିଲେ?
ଟିକେ ମନୁ ସକାଳୁ ଉଠି ଲଗେଇଦେଲି ଆଉ।
କଣ ଦେଖିଲେ କହୁନାହାନ୍ତି ଶୁଣିଲେ ଟିକେ ଖୁସି ଲାଗିବ।
ଦେଖିନି ଯେ ଆପଣ ଟିକେ ସକାଳୁ ଉଠୁଛନ୍ତି। କୁଆଡେ ଗ୍ରସ୍ତରେ ବାହାରିଚନ୍ତି ମତେ ବି ଡାକୁଚନ୍ତି। ଆସ ସାଙ୍ଗ ହେଇକି ଯାନା ଆମ ଯାନରେ ଯିବା।
ଚାଲନ୍ତୁ ସପ ସପ୍ନ ଟା ସତ କରିଦବା କୁଆଡେ ଗୋଟେ ବୁଲିଆକୁ ଯିବା ଠିକ କରୁନାହାନ୍ତି?
ଗୋଟେ ବିଭାଗର ଅଛି ଆପଣଙ୍କ ପିଉସୀ ମାଙ୍କ ଘରେ। ତାଙ୍କ ବିଭାଘର ସରୁ।
ଆଜ୍ଞା ଆଜ୍ଞା ହଁ ଆପଣ କେମିତି ଜାଣିଲେ?
ଏ ଆପଣ ମ ମଝିରେ ଥରେ କହୁଥିଲେ ନା ମୁଁ ତ ଆଉ ତାରିଖ ମନେ ରଖିନି। ଏବେ ଗୋଟେ ବିଭାଘର ଅଛି ବୋଲି ଶୁଣିଥିଲି।
ଆଜ୍ଞା ଆଜ୍ଞା ଆପଣ ଠିକ କରୁଚନ୍ତି। କାଲି ବି ମୋ ପିଇସା ପିଉସି ସବୁ ଆସିଥିଲେ ତାଙ୍କ ପୁଅ ଝିଅ ସବୁ ଆସିଥିଲେ କାର ନେଇକି। ନିମନ୍ତ୍ରଣ କାର୍ଡ ନେଇକି ଆସିଥିଲେ।
ହଉ ତାହେଲେ ସେଇ ଆପଣଙ୍କ ସେ କାର୍ଯ୍ୟକ୍ରମ ସରୁ। ଆମେ ଟିକେ ଗୋଟେ ସୁନ୍ଦର ସ୍ଥାନକୁ ଯିବା।
କାଲି ଟିକେ ସେ ଟିକେ ଜଳପାନ କଲେ ଟିକିଏ ଜଳଖିଆ କଲେ ସେଥିପାଇଁ ମୁଁ ଆପଣଙ୍କୁ ଟିକିଏ ଫୋନ କରିପାଇଲିନି। ଆପଣ ରାଗିନାହାନ୍ତି ତ।
ନା ମ ଫୋନ କରିବା ଟା କଣ ଅଛି ସମୟ ଦେଉଛନ୍ତି ଏଇଟା ବଡ କଥା।
ଆଜ୍ଞା। ଆଉ କଣ ସବୁ ଜଳଖିଆ ଖାଇଲେ। ରାମାୟଣ ଦେଖେ। ରାମାୟଣ ତ ଦେଖିଛି ଏବେ ବି ଦଉଛି।
ଯେତିକ ସବୁ ମାନେ ଯେତେ ସବୁ ଅଛନ୍ତି କେମିତି କି ଆମର ରାମ ଲକ୍ଷ୍ମଣ ସୀତା। ଯାହା ସବୁ ଯୋଉ ଯୋଉ ଲୋକ ମଣିଷ ଅଛନ୍ତି ତାଙ୍କ ଭିତରୁ ବେଶୀ ପସନ୍ଦର ଲୋକ କିଏ?
ସବୁଠାରୁ ବେଶୀ ମୋର ହଉଛନ୍ତି ସୀତା।
କଣ ପାଇଁ ଭଲ ଲାଗନ୍ତି?
କଣ ପାଇଁ ଭଲ ଲାଗନ୍ତି ମାନେ ସେ ଟିକେ ତାଙ୍କ ମର୍ଯ୍ୟାଦାରେ ରହିଲେ।
ହଁ।
କାରଣ ତା ସେ ଅଲଗା ମାନେ ଅପହରଣ ହେଇକି ବି ତାଙ୍କ ମନରେ ରାମଙ୍କ ପ-ଛଡ଼ା ଆଉ କୋଉ ଅନ୍ୟ ପୁରୁଷକୁ ଆସିବାକୁ ଦେଲେନି।
କାରଣଟା ହୋଉଚି ସିଏ କଣ କଲେ ନା ଆ ସିଏ ଯେବେ ରାମ ଚୋଉଦ ବର୍ଷ ଗଲେ ସିଏ କେବେ ତାଙ୍କ ସାଥ ଛାଡିନାହାନ୍ତି।
ହଁ ହଁ ଆଜ୍ଞା ଆଜ୍ଞା ଠିକ ଠି
ଆ ସେଥିପାଇଁ ଭଲ ଲାଗୁଥୁବ ଆଉ କାରଣ ସହନ ଶକ୍ତି ଅଧିକ ଆଉ। ଆଉ ଏ ରା-ସୀତାଙ୍କ ପିତାଙ୍କ ନାମ କଣ କହିଲେ?
ସୀତାଙ୍କ ପିତାଙ୍କ ନାମ କଣ ଆଜ୍ଞା ମୋର ମନେ ନାହିଁ। ଆପଣ ଟିକେ କହି ଦୋଉନାହାନ୍ତି।
ରାମାୟଣକୁ ଭଲ ପାଆନ୍ତି ବୋଲି ମୁଁ ଶୁଣିଥିଲି ସେଥିପାଇଁ ଟିକେ ରାମାୟଣକୁ ଭାବିଲି ରାମାୟଣ ବିଷୟରେ ମୁଁ ଆପଣଙ୍କଠୁ ଜାଣିବି ଆପଣଙ୍କ ମନର ପଡୁ ନେଇଁ ଆଉ।
ସେରା ଉଁମ ଅବଶ୍ୟ ସୀତାଙ୍କ ବାପାଙ୍କ ନାଁ କଣ ଟିକେ ମୋର ମନେ ପଡୁନି ଆପଣ ଟିକେ କହିଦେଲେ ମୋର ମ
ତାଙ୍କ ବାପାଙ୍କ ନାମ ଜନକ।
ଜନକ ଜନକ ଜନକ କନ୍ୟା ତାଙ୍କୁ କୁହନ୍ତି ହଁ।
ଅହଁ ଆଉ ସ୍ ରାମଙ୍କର ଜଣେ ଭକ୍ତ ଥିଲେ ମନଥିବ।
ସ୍ ହନୁମାନ।
ହଁ। ସିଏ ସୀତା ଯେତେଳେ ଅପହରଣ ହେଲେ ସେ କୋଉଠିକି ଯାଇଥିଲେ କହିଲ ତାଙ୍କୁ ବଞ୍ଚେଇବା ପାଇଁ?
ଲଙ୍କା
ହଁ ଏ ଆପଣ ପା ବେଶୀ ଜାଣିଚନ୍ତି ସବୁ ପୁରା ପ୍ରବଳ ଜ୍ଞାନୀ। ମୁଁ ଭାବୁଥିଲି ଅଳ୍ପ ଅଳ୍ପ ଜ୍ଞାନୀ ଏ ପ୍ରବଳ ଜ୍ଞାନୀ।
କିଛି କିଛି ଜାଣିଚି କିଛି କିଛି ଆପଣ କହିଲେ ସେଟା ବି ଜାଣିଲି ଭଲ ଲାଗିଲା ଖୁସି ଲାଗିଲା।
ହଁ ଆଉ ସକାଳର ଜଳଖିଆ କରି ସାରିଲେଣି?
ସକାଳର ଜଳଖିଆ ସୁଜି ଉପମା ଏବେ ଜଷ୍ଟ ବନେଇକି ଆସିଲି ଆପଣ ଫୋନ କଲେ ତ।
ଆଉ ଯାହୋଉ ଜ-ଜଳଖିଆରେ ଉପମା କରୁଚନ୍ତି ଚକୁଲି କରନ୍ତୁ ଉଁ ଚୁ-ଚୁ-ଯଦି ପାରୁଚନ୍ତି ବେଶୀ ସମୟ ଚୁଡ଼ା, ଦହି, କଦଳୀ ଖାଆନ୍ତୁ।
ଚୁଡ଼ା, ଦହି, କଦଳୀ ଏବେ ବାପା ଖାଇକି ବିଲକୁ ଗଲେ।
ହଁ ସେମି ସେଟା ସେଇ ସେ ଖାଦ୍ୟ ହୋଉଚି ସ୍ୱାସ୍ଥ୍ୟ ପାଇଁ ହିତକାର।
ବିଲରେ ଲୋକ ପଡ଼ିଚନ୍ତି। ତାଙ୍କ ପାଇଁ ବି ଏବେ ରୋଷେଇ ପ୍ରସ୍ତୁତ ହବ। ବାପା ବି ଚୁଡା କଦଳୀ ଦହି ଖାଇକି ଗଲେ ତାଙ୍କ ସ୍ୱାସ୍ ତ୍ୟ ପ୍ରତି ବି ମୁଁ ଧ୍ୟାନ ଦୋଉଛି। ମାଆ ଉଠିକି ତାଙ୍କ ନିତ୍ୟକର୍ମ ସାରି କି ଟିକେ ପୁଅ ପାଖରେ ବସଚନ୍ତି ପୁଅ ପାଠ ପଢୁଚି ତ।
ଓହୋ ଯାହା ହୋଉ ପୁ-ପିଲାକୁ ଶିକ୍ଷା ଦିଅନ୍ତୁ ଜ୍ଞାନୀ କରାନ୍ତୁ। ଏବେକା ସମୟରେ କିଛି ଭଲ ନାହିଁ ପିଲାମାନେ ଯେତେ ଶିକ୍ଷା ଦେଲେ ବି ଭୁଲ ବାଟକୁ ଯାଉଚନ୍ତି। ଆଉ ନିଜ ପରିବେଶକୁ ଭଲ ରଖ ନିଜେ ଭଲ ରୁହ ପିଲା ଭଲ ରହିବେ।
ଆଜ୍ଞା ଆଜ୍ଞା। ଆପଣ ବି ଟିକେ ଧ୍ୟାନ ଦିଅନ୍ତୁ ଆପଣଙ୍କ ଭାଇ ଭୋଉଣୀ ପ୍ରତି ଛୋ
ଆରେ ନାଇଁ ଆଉ ଭାଇ ଭୋଉଣୀଙ୍କୁୁ ଧ୍ୟାନ ଦବାକୁ ତ ସମୟ ଗଲାଣି ମୁଁ ଆଗତ ଚିନ୍ତା କରିବି ଆଉ ମୋ ପିଲା, ଛୁଆ, ବନ୍ଧୁ, ବାନ୍ଧବ ଆଙ୍କୁ ସବୁ ନେଇ ଟିକେ ଚିନ୍ତା କରିବାକୁ ପଡିବ ଆଉ।
ଆଗ ଟିକେ ପରିବାର ପ୍ରତି ଧ୍ୟାନ ଦିଅନ୍ତୁ ତାପରେ ଶା
ହଁ ଏବେ ସେ ଧ୍ୟା ଧ୍ୟାନରେ ଅଛନ୍ତି ମୋ ସିଏ ମୋ ଧ୍ୟାନ ରେ ନଉଛନ୍ତି।
ଆଉ ଭଲ କଥା ଆଉ ଆପଣ ପା କଣ ଛୁଆ କୁ ସବୁ ପାଠ ପାଠ ପଢଉଚନ୍ତି।
ହଁ ଶିକ୍ଷାଦାନ ତ କରୁଚି କଣ କହିଲେ।
ଶିକ୍ଷାଦାନ ସକାଳୁ ସଇଲାଣି।
ନା ଶିକ୍ଷା ଦାନ ସକାଳୁ ସରିନି ପିଲାଙ୍କର ଏବେ ଟିକେ ବିଦ୍ୟାଳୟ ସକାଳୁଆ ହେଇଯାଇଚି। ସକାଳୁ ଯାଉଚନ୍ତି ସେଥିପାଇଁ ମୁଁ ଟିକେ ସ ସମୟ ଦେଇପାରୁନି।
ସକାଳୁ ସକାଳୁ ଛୁଆଙ୍କର ଟିଉ ସ୍କୁଲ ହେଇଯାଇଚି ଯେହେତୁ ଏବେ ଟିକେ ମାନେ ଖରା ହଉ
ଏ ଗ୍ରୀଷ୍ମ ପ୍ରବାହ ସଇଲାଣି ଯେହେତୁ ଗୁଳୁଗୁଳି ଅତିଶୟ ହଉଚି। ସେଥିପାଇଁ ସକାଳର ବିଦ୍ୟାଳୟ ଖୋଲା ଅଛି ତଥାପି ଆଜି ବୋଧେ ଦଶଟା କି ନଅଟା ବେଳେ ସ୍କୁଲ ହେଇ ବିଦ୍ୟାଳୟ ହେଇଥିବ।
ଆଜ୍ଞା ଆଜ୍ଞା।
ଆଉ ଆପଣ ପି ପୁଅକୁ ପଠେଇନାହାନ୍ତି କି ବିଦ୍ୟାଳୟକୁ।
ପୁଅ ତ ପୁଅ କୁ ଟିକେ ଥଣ୍ଡା ହେଇଯାଇଚି ତ ସେ ସେଥିପାଇଁ କିଛି ଦିନ ମୁଁ ତାକୁ ସ୍କୁ ବିଦ୍ୟାଳୟକୁ ଛାଡୁନି ପରେ କାଲି ଠାରୁ ଯିବ ଆଉ।
ନିଅନ୍ତୁ ପୁଅ କୁ ଔଷଧ ପ ଦିଅନ୍ତୁ। ବେଶୀ ସମୟ ଘରେ ରଖନ୍ତୁ ବାହାରକୁ ଛାଡ଼ନ୍ତୁ ନାହିଁ।
ଆଉ ଆପଣଙ୍କ ଗାଁରେ କୁକୁର ପ୍ରବଳ ଅଛନ୍ତି ଖାଲି ସବୁବେଳେ ଯେତେବେଳେ ବି ଆପଣଙ୍କୁ ଫୋନ କରୁଚି ଖାଲି ଭୁକୁଚନ୍ତି।
ନାଇଁ ଏ ଏବେ କିଏ ଭୁକିଲେ କି?
ଏବେ ଯେ ଏବେ କେହି ଭୁକିନାହାନ୍ତି ମୁଁ ବେ କିଛି ଦିନି ତଳେ ଆପଣଙ୍କୁ ଫୋନ କରିଥିଲି ଟିକେ ଶୁଭୁ ଥିଲା ତ ସେଥିପାଇଁ ଟିକେ କହିଦେଲି ଆଉ।
କୁ ମଣିଷ ଯୋଉ ଜାଗାରେ ରହିବେ କୁକୁର ସେଇ ଜାଗାରେ ରହିବେ। କାରଣ ମଣିଷ ଖାଦ୍ୟ ଦେବେ ଆଉ କୁକୁର କୁଆଡେ ଯିବେ ସେ ଯୋଉଠି ଖାଦ୍ୟ ପାଇଲେ ସେଇଠି ରହିଲେ।
ଟିକେ କୁକୁରମାନଙ୍କ ମଧ୍ୟରୁ ଦୂରେଇ ଯିବେ ନା ଆଉ ସେଠି ଠିଆ ହେଲେ ଆମେ କଣ
ଆମେ କୁ ଆମେ କୁକୁର ମାନଙ୍କୁ ନୁହେ କୁକୁର ଆମ ପାଖକୁ ପଳେଇ ଆଉଚନ୍ତି ଆମେ ଦି ଛାତ ଉପରୁକୁ ଯାଉଛୁ କଥା ହବା ପାଇଁ କୁକୁର ପଛରେ ଗୋଡେଇକି ଆଉଚନ୍ତି।
କୁକୁରକୁ ପୁ କୁକୁରକୁ ପୁରା ମାନେ କୁକୁର ପ୍ରତିି ଟିକେ ଭଲ ପାଇବା ବଢ଼ି ଯାଇଚି ଆଉ।
ହଁ ହଁ।
ହୁଁ ସେ ବି ଆମ ମ ମଣିଷ ଭଳିଆ ମ ମଣିଷ ପାଖରେ ରହୁଚନ୍ତି ନା। ସେଥି ପାଇଁ ଆମ ସାଙ୍ଗରେ ସେ ଇଏ ହେଇଗଲେଣି।
ଆଉ ଟିକେ ବୈବାହିକ ଜୀବନରୁ ଭଉଣୀ ମାନେ ଭଗିନୀ ମାନେ ସମୟ ବାହାର କରି ଆସିକି ଗୋଟେ ବଣଭୋଜିର ଆୟୋଜନ କଲେ ହୁ କେମିତି ହୁଅନ୍ତା।
ବଣଭୋଜି କଲେ ଭଲ ହୁଅନ୍ତା କିନ୍ତୁ କୋଉଠି କରିବା ଜାଗା ଠିକ୍ କଲଣି।
ଜାଗା ଠିକ୍ କରିବା ନୁହେଁ ଆମର ତ ଭଲ ଜାଗାଟେ ଅଛି ବେଲମାଳିଆ ନହେଲେ ଭାତୁଆ। ସେଇ ଜାଗାରେ ଆମର ବଣଭୋଜିର ଆୟୋଜନ କରାଯାଏ ପ୍ରତିବର୍ଷ ତ ହେଇପାରୁନାହିଁ। କାରଣ ଭ ଯୋଉମା ଭଗିନୀ ମାନେ ବିବାହିତ ସେମାନେ ସମୟ ଦେବା
ଆପଣ ଗୋଟେ କ ଶୁଣ ଶୁଣ ଆପଣ ଗୋଟେ କାମ କରନ୍ତୁ ସମିସ୍ତିଙ୍କି ମାନେ ସମସ୍ତିଙ୍କି ଏକଜୁଟ କରନ୍ତୁ। ଆଲୋଚନା କରନ୍ତୁ କୋଉଠି କରିବା କଣ କରିବା ସବୁ ଏକାଠି ହେଲେ ତାଇଁ ଯା କରିବା ଆଉ ତାପରେ ମତେ କହିବେ ଜଣେଇବେ ଆଉ।
ଟିକେ ଭୁଲ ହେଇଗଲା ଏବେ ଭଗିନୀ ମାନେ ଏଇ ଖରା ଛୁଟି ରେ ଘରକୁ ଆସିଥିଲେ ସେ ସମୟ ଯ ଦି ଟିକେ ଆଲୋଚନା ହେଇପାରିଥାନ୍ତା
ବଣ ଭୋଜି କରିବା କା କଣ ଭଲ ଲାଗିବ ଏ ଗରମରେ।
ମାନେ ଏମିତି ଆଉ ବଧେ ଛୋଟ ର ଛୋଟ ବଣ ଭୋଜି ହଉ ତାହେଲେ ଆମେ ଥଣ୍ଡା ଦିନକୁ ଅପେକ୍ଷା କରିବା।
ଶୀତ ଦିନ ଆସୁ କରିବା।
ନା ନାଇଁ ଏଇ ବର୍ଷ-ଅ-ଅ-ଅ-ଅ ଯେମିତି ହେଲେ ବି-ଇ-ଇ-ଇ ଶୀତ ଋତୁରେ ଗୋଟେ ବଣଭୋଜି ଆୟୋଜନ କରିବା।
ଆଜ୍ଞା ଆଜ୍ଞା।
କରିବା ସବୁ ମାନେ ଆମର ଏ ମାନେ ଭିଣେଇ, ଭଉଣୀ ତାଙ୍କ ପିଲାଛୁଆ।
ଆଉ ଆମ-ଅ-ଅ-ଅ ସମସ୍ତେଙ୍କୁ ଡାକିବା ଗୀତ ନାଚ କରିବା। ଭଲ ଭଲ କଥା ବି ହବା ଆଗ କାଳିଆ କଥା ବି ହବା ସବୁ ହବା।
କାରଣ ସେ ସବୁ ଆମ ଏସବୁ-ଉ-ଉ-ଉ ଷ ଯଦି ନ କରୁଛେ ଆମର-ଅ-ଅ ସ୍ମୃତି ସବୁ ଆସ୍ତେ ଆସ୍ତେ ହଜି ହଜି ଯାଉଛି।
ଏଇ ଯୋଉ ବେଲମାଳିଆରେ ଯେ ଯୋଉ ବେଲ ଗଛ ସବୁ ଥିଲା ଛୋଟ ଛୋଟ ବେଲ ଗଛ ଏଇ ସବୁ ଆମ ସ ବୁ କେତେ ଗଛ ବି ସବୁ ଲଗେଇଥିଲେ। କେତେ ଖରକୁ ଥିଲେ। ସେ ଉ-ଉ-ଉମ୍ ସଫା ପରିବେଶ ରଖୁଥିଲେ ଆଉ ଅଛି ନା ନାଇଁ?
ତେ ଲୋକମାନାନଙ୍କ ଅପରିଷ୍କାର କରିବାକୁ ଲାଗିଲେଣିି। ଆଉ ସେଠି ସେ ଯ ଯତ୍ନ ନଉନାହାନ୍ତି କେଇ।
କରୁଥିଲୁ ଖରେଇ ଖାରିକି। ସେଠି ସାକ୍ଷାତ ମହାଦେବ ବି ସେଠି ପ୍ରସ୍ଥାନ କରିଛନ୍ତି। ଆଉ ସେଠି ଗୋଟେ ବ ଜେଜେ ରହୁଥିଲେ ସିଏ ଅଛନ୍ତି ନା ନାହାନ୍ତି?
ସିଏ ନା ସିଏ ତାଙ୍କର ଦେହାନ୍ତ ହେଇଗଲାଣି।
ଓ ଶୁଣିକି ବହୁତ ଦୁଃଖ ଲାଗିଲା।
ସେ ସେ ସେ ଜାଗାକୁ ସେ ପରିଷ୍କାର ରଖିଥିଲେ।
ହଁ।
ହଁ ତାଲେ ବ ଭ-ଓ ଭଗିନୀ ସମୟର ବହୁତ ଅଭାବ। ଯେହେତୁ ସକାଳର ସମୟ ସେଥିପାଇଁ କଥାକୁୁ ଏଇଠି ରଖୁଛି ପରେ ଆପଣଙ୍କ ସହିତ କଥା ହେବି।
ଆଜ୍ଞା ନମସ୍କାର।